ହ୍ୟାଲୋ।
ହଁ ହ୍ୟାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ହ୍ୟାଲୋ।
ହ୍ୟାଲୋ।
ହଁ ବେ ଗୁଡ଼୍ ମର୍ଣ୍ଣିିଂ ଆଜ୍ଞା।
ମ୍ୟାମ୍ ନମସ୍କାର।
ହଁ ନମସ୍କାର।
ମ୍ୟାମ କଣ କରୁଚନ୍ତି?
ଏଇଠି ମୁଁ ବସିଥିଲି।
ଆଜ୍ଞା କଣ ଖାଇଲେଣିି ନା ଖାଇନାହାନ୍ତି ସକାଳୁ?
ନା ବର୍ଷା ହେଇଥିଲା ଲେଟ ରେ ଟିକେ ଶୋଇ ଉଠିଲୁ ଖାଆ ପିଆ ହେଇନି।
ହଁ ଆମେ ବି ସେ ଘର ପାଖରେ ଟିକେ ବସିଚୁ ଆଉ। ଏ ବର୍ଷା ବି ଟିକେ ଝିପ୍ ଝିପ୍ ହଉଥିଲା ଏବେ ଟିକେ ଛାଡିଚି।
ନା ଏଠି ବର୍ଷା ପକଉଛି ପୁରା ଏମିତି ହେଇକି। ଚାଲିଛି ପାଞ୍ଚ ଛଅ ଦିନ ହେଲାଇଁ ଚାଲୁ ହେଉଛି କମୁଛି କିନ୍ତୁ ଆଜି ଭୋରୁ ପକଉଛି ରା ବର୍ଷା ସେମିତି। ଆଉ ଆପଣ କଣ କରୁଛନ୍ତି ଖାଇଛନ୍ତି?
ହଁ ସେ ଜଳଖିଆ ଟିକେ ଖାଇଥିଲୁ।
ଆଉ କୁଆଡେ ବୁଲାବୁଲି କରି ଯାଇନାହାନ୍ତି ସକାଳୁ?
ଏ ନାାଇ ଏଇ ତ ବର୍ଷା ଇଏ ପକାଉଥିଲା ଯାଇନୁ।
ହଁ ଆଉ ଘରେ କେମିତି ସବୁ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ଆପଣ ହଁ ଆମ ଘରେ ସେମିତି ଅଛନ୍ତି।
ହଁ।
ଆଉ। ଆପଣଙ୍କ ଗାଁରେ କୋଉ କୋଉ ମନ୍ଦିର ସବୁ ଅଛି?
ଆମର ଗାଁ ପାଖରେ ଆମ ଗାଁରେ ଅଛି ଶିବ ମନ୍ଦିର। ଏବେ ରାମ ମନ୍ଦିର ହଉଚି। ତ ଏଇ ବର୍ଷ ଭିତରେ କମ୍ପ୍ଲିଟ୍ ହେଇଯିବ।
ଆଜ୍ଞା ଶିବ ମନ୍ଦିର ମାନେ କଣ ହେଇପ ରୁ ବାହାରିଛନ୍ତି ନା ଏମତି ସ୍ଥାପନ ହେଇଛନ୍ତି?
ନା ନା ଏବେ ସ୍ଥାପନ ହେଇଛନ୍ତି ହବ ଦେଢ଼ ବର୍ଷ ପାଖାପାଖି ହବ।
ଆଉ କିଏ ମନ୍ଦିର ଅଛନ୍ତି?
ଆଉ ହନୁମାନ ମନ୍ଦିର ଆଉ ଯାହା ମା ମଙ୍ଗଳା ଠାକୁର ଯେଉଁ ଥାଆନ୍ତି, ଶାଳ ଯେଉଁ କୁହନ୍ତି।
ଆପଣ ମନ୍ଦିର ଯିବ ଭଲ ପାନ୍ତି ସ ନା ଜମ
ଆଜ୍ଞା।
ମନ୍ଦିର ସ୍ଥାନକୁ ଯିବା ପାଇଁ
ଏ କଣ କହିଲେ?
ମୁଁହିଲଲେ ମନ୍ଦିର ସ୍ଥାନ ଯିବା ପାଇଁ ଆସି ଭଲ ଲାଗେ ଆପଣଙ୍କୁ?
ହଁ। ଆମର ସବୁ ବର୍ଷ ବୋଲବମ୍ ଯାଉ। ତ ଏବେଠ ଆସିଲାଣି ଶ୍ରାବଣ ମାସ ହରିକା।
ଆପଣ ଯାଆନ୍ତି ବୋଲବମ୍?
ହଁ।
ହଁ ଭଲ ଶ୍ରାବଣ ମାସ ତ ଏବେ ହେଇନି ଏବେ? ତ ଆସଡେ ଚାଲିଛି ନା?
ଆଜ୍ଞା ଆଉ ଗୋଟେ ମାସ ପାଖାପାଖି ରହିଲା ବୋଧେ।
କଣ କହିଲେ?
ମୁଁ କହିଲି ଆଉ ଅଳ୍ପ ଦିନ ରହିଲା।
ହଁ ପୁନେଇଠାରୁ ଛାଡ଼ନ୍ତି ନା ସଂକ୍ରାନ୍ତିରୁୁ ଛାଡନ୍ତି।
ଆମ ସଂକ୍ରାନ୍ତି।
ହଁ ସଂକ୍ରାନ୍ତି ଆଉ କେ
ତ ଆମର ବାହାରକୁ ଯାଆନ୍ତି ସବୁ ବର୍ଷ ବୁଲିବା ପାଇଁ।
ହୁଁ ଏପଟ ସେ କୋଡି ପାନି ନା ଏ ସେ ମିଟିଂ କିଛି ହେଇନି ଯିବା ପାଇଁ।
ନାଇ ସେମିତି ଏବେ କହୁଛନ୍ତି କୋଲକାତା କି ନେପାଳ ଯିବା ପାଇଁ।
ହଁ ହଁ। ଆଉ ଲିଙ୍ଗରାଜା ଯାଇଛନ୍ତି ବୋଲଭମ ରେ ଯାଇନାହାନ୍ତି।
ହଁ ହଁ ଲିଙ୍ଗରାଜ ଯାଇଛୁ ପାଣି ନେଇାଇନୁ ଖାଲି ଏମିତି ଯାଇଛୁ।
ଲୋକନାଥ ପୁରୀ।
ନା। ଏପଟେ ପଞ୍ଚୁଲିଙ୍ଗେଶ୍ଵର, ଲଡ଼ୁବାବା ଆଉ ହେ ଯଉ ଗୁପ୍ତେଶ୍ୱର ମନ୍ଦିର ଆହୁରି ଏମିତି ବହୁତ୍ ଜଣ। ଗୁପ୍ତେଶ୍ୱର ମନ୍ଦିର ଜଗତସିଂହପୁର ବୋଧେ ନା କଣ। ଆ ବହୁତ୍ ବର୍ଷ ପୂର୍ବରୁ ଯାଇଥିଲୁ।
ଆଉ ଭଦ୍ରକ ରେ ଯୋଉ ଅଛି ଆମର କଣ ଆଖଣ୍ଡଳମଣି ଏରା ଅଛି ସେଠି ଯାଇନାହାନ୍ତି?
ଆଖଣ୍ଡଳମଣି, ଯାଇଥିବି ବୋଧେ ଛୁଆବେଳେ ଏବେ ଆଉ ମୋର ମନେ ନାହିଁ।
ହଁ ହଁ।
ଆଉ ଆପଣ କୁଆଡେ ବୁଲାବୁଲି କଣ କରନ୍ତି?
ବୁଲାବୁଲି ମୁଁ ତ ଏତେ କରେନି, କିନ୍ତୁ ସେମିତି ପୂଜା ପର୍ବ ହେଲେ ପୂଜା ଫୁଜା ଯଉ ମନ୍ଦିର ଫନ୍ଦିର ଗଲେ ଯାଏ। ବେଶୀ ମୁଁ ବୁଲା ବୁଲି କରିଲେ କରିନି କି ବେଶୀ ସ୍ଥାନ ବି ଜାଣିନି। କେମିତି ବି ଶୁଣିଥିବି କିନ୍ତୁ ପ୍ରାୟ ଜାଗା ମୁଁ ଯାଇନି କେଭେ। ଏବେ ଯାଇଥିଲୁ ଆମେ ପୁରୀ ଯାଇଥିଲୁ ଆର ବର୍ଷ।
ହଁ
ଆଉ ଏବେ ଲିଙ୍ଗରାଜ ଯାଇଥିଲୁ ଏମିତି ଆଉ। ଆଉ ଭୁବନେଶ୍ୱର ରାମ ମନ୍ଦିର ଯାଇଛନ୍ତି ନା ଯାଇନାହାନ୍ତି?
ଏ ନା ନା ଯାଇନି।
ଆଉ ଇସ୍କନ୍ ଯାଇଛନ୍ତି ନା ଯାଇନାହାନ୍ତି?
ନା ସେ ଭୁବନେଶ୍ଵର ବହ ପାଖରେ ଦେଇକି ଯାଇଚୁ ଆମେ କିନ୍ତୁ ସେଇ ପାଖାପାଖି ଆମେ ମୁଁ ଏତେ ବି ବୁଲିନି। ଉଁ ଧଉଳି ବି ଯାଇନି। ଇସ୍କନ ବି ଯାଇନି। ରାମ ମନ୍ଦିର, ଦେଖିବା ଆଗକୁ କେବେ ଯଦି ହବ ଆମେ
ସେଇ ପୁରୀ ଯିବା ବାଟରେ ସେଇ ବା-
ହଁ ସେପଟେ ଯାଆନ୍ତି। ଆମେ ସେଇ ପୂର୍ବ ଥର ଯେତେବେଳେ ଯାଇଥିଲୁ ସେପଟେ ଯାଉଥିଲେ ଯେ କହିଲେ ଲେଟ୍ ହବ ବୋଲି ସେଥି ପାଇଁ ଗଲେନି। ସେତେବେଳେ ବି ବର୍ଷା ବି ହେଉଥିଲା କହିଲେ ସେଠି ଗଲାବେଳକୁ ଲେଟ୍ ହେବ।
ଧଉଳି ଟା ବି ଏଇ ବୃଦ୍ଧଙ୍କ ସ୍ତୂପ। ଆମେ ଯାଇ ଦେଖିଚୁ। ପାହାଡ ଉପରେ ଅଛନ୍ତି ଆଉ। ହୁଁ।
ଆଉ ଆପଣଙ୍କ କଣ ରୋଷେଇ ହବ ନା କେତେବେଳେ କଣ କେମିତି?
ରୋଷେଇ ହଁ ହବ ହେଇନି ଆଉ। ଏବେ ଦଶଟା ହେଲାଣି। ଆମେ ତ ଉଠୁଚୁ ଲେଟ୍ ରେ ହବ ରୋଷେଇ ଆଉ।
ଆପଣଙ୍କ ଫ୍ୟାମିଲିରେ କଣ କେମିତି ଅଛନ୍ତି?
ଫ୍ୟାମିଲି ଆମର ସମସ୍ତେ ଅଛନ୍ତି ବାପ୍ ମା ଦାଦା, ଖୁଡି, ଭାଇ, ଭଉଣୀ ସମସ୍ତେ ଅଛନ୍ତି। ଆପଣଙ୍କ ଫ୍ୟାମିଲି?
ହଁ ଆମର ବି ସେମିତି। ବାପା ମା ଦାଦା ଖୁଡି ଆଉ ମୋର ଜଣେ ବଡ଼ ଭାଇ ହେବେ।
ହୁଁ।
ଆଉ ଆପଣଙ୍କୁ କଣ ରୋଷେଇ କରିବାରେ ଭଲ ଲାଗେ?
ରୋଷେଇ ମ ତ ଆସେ ପ୍ରାୟେ। ସବୁ ରୋଷେଇ ଜଣିଛି ଜାଣିଛି କିନ୍ତୁ ହଁ କରିପାରିବି ରୋଷେଇ। ରୋଷେଇ ଭେଣ୍ଡିରକାର ଭଲ ଭଲ ମାନେ କରିପାରିବି ପୋଟଳ ତରକାରୀ ଭଲ କରିପାରିବି। ପାରିବି ଡାଲମା ବି କରିପାରିବି।
ଯେକୌଣସି ଭଜା ଆଇଟମ୍ ବି କରିପାରିବି।
ଆପଣଙ୍କୁ କଣ ଭଲ ଲାଗେ ସବୁଠୁ ମାନେ ଫେବେରାଟ୍ ଜିନିଷ ଆପଣଙ୍କର।
ମତେ ଭଲ ଲାଗେ ଭାତ ଭେଣ୍ଡି ତରକିରି ପସନ୍ଦ।
ପନିରି ଆସେ କିନ୍ତୁ ହ ପନିର ବି କରିପାରିବି।
ଆଜ୍ଞା।
ପରିବା ନା କଣ କହୁଛନ୍ତି।
ଏ ନା ନା ପନିରି।
ହଁ ଆସେ ମୋତେ ପନିର।
ପନିର୍ କଣ କେମିତି ମସଲା ବାଲା କରନ୍ତି ନା ନର୍ମାଲ ଏମିତି।
ନାଇଁ ମସଲା ବାଲା ହୁଏ।
କଣ କେମିତି କରନ୍ତି?
ଫାଷ୍ଟେ ଛେନା କୁ ଆଣିବ ତାକୁ। ଫ୍ରିଜ ରେ ରଖିଦବ। କିଛି ସମୟ ରଖିଲା ପର୍ଯ୍ୟନ୍ତ କାଟିବ କାଟି ତାକୁ ତେଲରେ ଭାଜିବ। ଆଉ ତେଲରେ ଭାଜିିକି। କିିନି ତାପରେ ମସଲା ବାଟି ଥିବ କି ଜିରା ଟିକେ ଆଉ ପିଆଜ ତ ସେଇଟା ଭଜା ହେବ ତେଲରେ ଯେଉ
ଯୋଉ ଆମର ଯୋଉ ଦିଆଯାଏନି ଚାରୁମଗଜ ଆଉ ଲଙ୍କାଗୁଣ୍ଡ ଆଉ ରସୁଣ ଅଦା ଏଇସବୁ ତାପରେ ଚିକେନ ମସଲା ପନିର ମସଲା ବି ପକେଇବାଯିବ। ପକେଇକିନି ଏଠୁ କଷା ହେବ ବାଟଣ ପିଆଜ ପକେଇକିନି ତେଲରେ ତାପରେ କଷା ହେଲା ପରେ କ୍ୟାପ୍ସିକମ୍ ଥିବ ସେଇଟା ବି ଭଜା ହବ ମଟର ଯଦି ଗ୍ରୀନ୍ ମଟର ଥିବ ସେଇଟା ବି ପକ୍କା ହବ। ପକା ହେଇକିନି ତାପରେ ଯଦି ବି ଆଠୁ କସାରଲା ପରେ ସେଟା ଲାଷ୍ଟବେ ହେଇସାରିବ ମାନେ ଯଦି ଆପଣ ବହଳିଆ କରିବେ ଚାରିମଜ୍ ଦେଲେ ରେ ବଳିଆ ହବ, ତାପରେ ହେଲା ପରେ ସେଉଠୁ ତାକୁ ସବୁ ପକାଇ ପକେଇକି କଷିଦେବ ଟିକେ ଟିକିଏ ଫୁଟିଯିବ ପନିର୍ ପକାଇବ। ଓହ୍ଲେଇବ ଓହ୍ଲେଇକିନି ଗରମ ମସଲା ପକେଇଦବ ଓଲ୍ହେଇ ଦବ ସରିଲା।
ଠିକ୍।
ଆପଣ କଣ ଏବେ ଜବ କରନ୍ତି ନା କଣ ଆମତି ହାଉସ୍ୱାଫ ବି ଅଛନ୍ତି?
ହୁଁ କଣ କହିଲେ?
ମ୍ୟାରେ ମୁଁ କହିଲି ମ୍ୟାରେଡ଼୍ ଅଛନ୍ତି ବୋଧେ ଆପଣ?
ନା ନା। ମ୍ୟାରେଡ ନାହିଁ।
ଜବ୍ କରନ୍ତି?
ନାଇଁ ଜବ୍ ତ ଥିଲା କିନ୍ତୁ ଏବେ ଛାଡ଼ି ଦେଇଛି ଏବେ ଘରେ ଏମିତି ଅଛି ଆଉ।
ଆଉ ଆପଣଙ୍କ କଣ ଗାଁ ପାଖରେ କଣ କଣ ବୁଲାବୁଲି ଜାଗା ଅଛି?
ଆଉ ଆପଣଙ୍କବର କଣ?
ଆଜ୍ଞା?
ହୁଁ ମୋର ତ ଏବେ ଗ୍ରାଜୁଏସନ କମ୍ପ୍ଲିଟ୍ ହେଲା।
ହୁଁ।
ଆଗକୁ ଯାହା ଚାକିରି ପାଇଁ ସବୁ ପ୍ରିପାରେସନ ଚାଲିଛି। ଆଜ୍ଞା।
ହୁଁ
ଆଉ ଆପଣଙ୍କ ଗାଁ ପାଖରେ କଣ କେମିତି ବୁଲାବୁଲି ଜାଗା ଅଛି ନା କଣ?
ମୋ ଗାଁରେ ସେମିତି କିଛି ବୁଲାବୁଲି ନାହିଁ କିନ୍ତୁ ସେମିତି ଫେମସ ଜାଗା କିଛି ନାହିଁ ଆମ ଗାଁ ପାଖରେ।
ପାଖ ଯାହାହେଲେ ବି ଆପଣଙ୍କ କି
ବହୁତ ଦୂରରେ ଅଛନ୍ତି ପାଞ୍ଚ କିଲୋମିଟର ମନ୍ଦିର ଅଛି ଯୋଉ ଆମ ଶିବ ଠାକୁର ମନ୍ଦିର ଅଛି। ଆଉ ଗୋଟେ ଆମ ଠା ଆଣୀ ମନ୍ଦିର ଅଛି ସେତିକି ଆଉ ଏମିତି କିଛି ଫେମସ୍ ନାହିଁ ବୁଲାବୁଲି ପାଇଁ କିଛି ଇଏ ପାଇଁ।
ଆପଣଙ୍କ ମାର୍କେଟ୍ ଏରିଆ?
ନାଇଁ ମାର୍କେଟ ରୁ ଆମର ପାଞ୍ଚ ମିନିଟ ଦୂର ହବ।
ହୁଁ
ଆଜ୍ଞା।
ଆଉ ଆପଣ ଏବେ କଣ ବର୍ଷା ହେଉଛି ନା କଣ ଛାଡ଼ିଗଲାଣି? ବୋଇଲେ ଏବେ ବର୍ଷା ହଉଛି ବୋଧେ?
ଆଜ୍ଞା ବର୍ଷା ତ ଏବେ ଲାଗି ରହିଛି। ଯାହା ବି ହେଲେ ବର୍ଷା ହଉ ଚାଷୀ ମାନଙ୍କ ପାଇଁ କି ସୁବିଧା ହବ ଲୋକ ହଇରାଣ ହେଇଯିବେ ନହେଲେ।
ଆଜ୍ଞା ତାହେଲେ ରଖୁଛି ଆପଣଙ୍କ ସହିତ କ
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଜ୍ଞା ଧନ୍ୟବାଦ ଆଜ୍ଞା।
ହ୍ୟାଲୋ।